ହ୍ୟାଲୋ।
ହାଓ।
ଆ ଦେବଦତ କଣ କରୁଚୁ?
ଆରେ ହ୍ୟାଲୋ ଆସିସ, କନ ହେଇଚି କେମିତି କଲ କରିଦେଲୁ?
ନାଇଁ, ଆଜି ଏମିତି ଟିକେ ମନେ ପଡିଗଲା ଆଉ ଯେତେ ଟିକେ ସମସ୍ତଙ୍କ ସାଙ୍ଗେ କଥାବାର୍ତ୍ତା ହଉଛି। ଗୋଟେ ଆଗକୁ ଗୋଟେ ପ୍ଲାାନ ଅ ତ ସେଥିପାଇଁ ଅଛି।
ଆରେ ଭୁଲ ନମ୍ବର ଲଗେଇଦେଲୁ ନା ନାଁ ଭୁଲିଗଲୁ କି ମୋ ନାଁ ଦୀପକ ରେ ଭାଇ।
ଆଉ ତୁମେ ଦୀପକ ତମ ସାନ ଭାଇ କୁ ଟିକେ ଦିଅ।
ଆରେ ନାଇଁ ନାଇଁ ତୁ ଭୁଲ ଜାଗା କୁ ଲଗେଇଦେଲୁ ବୋଧେ, ମୁଁ ଦୀପକ। କହୁଚି ଆଉ କହ କଣ କରୁଛୁ?
ଓହୋ।
ଳ
ହୁଁ ଟିକେ ଏମତି ବସିବି ଟିକେ ବାହାରେ ଆଉ। ହଉ ତୁ ଶୁଣେ, ଆଉ ଯୋଉ ଆଗକୁ ଆସୁଚି ଆମ ବଡ଼ ଭାଇର ବାହାଘର। ଆଉ ଜଣ ଜଣଙ୍କୁ ଏମତି କହୁଚି ଆଉ କେତଳେ ଟାଇମ୍ ପାଇଲେ ଯାଇକି ନିମନ୍ତ୍ରଣ ମଧ୍ୟ ଦେବି।
ଆଚ୍ଛା ତାହେଲେ ସମସ୍ତଙ୍କୁ କଲ୍ କରି କରି କହୁ ଥୁଲୁ ତୁ କୋଉ ଦେବଦତ୍ତ ପାଖୁ ଲଗେଇଥିଲୁ ମାନେ ଦୀପକ ମାନେ ମୋ ପାଖୁକୁ ଲଗେଇଥିଲୁ। ତ ସେଇ ଖୁସିରେ ମତେ ବି ଡାକିଦେଲୁ ନାଁ କଣ ବା?
ନାଁ ନାଁ ନାଁ ତୋ ପାଖୁକୁ ବି ଲଗେଇଥାନ୍ତି ଯେ ଗୋଟେ କଡି଼ଆ ଯାଉଚୁ ଆଉ ଦେବଦତ୍ତ ବି ଅଛି ତୋର ତା ଦେହରେ ଦୀପକ ଯାଇନଥା ତୋ ପାଖୁ ଯାହା ବି ହେ ଲଗେଇ ଦେଲି।
ହଉ ଛାଡ଼େ ତୁ ତ ଡାକିଚୁ ଯଦି ମୁଁ ଯିବି ଏକା ନା ତ ଭୋଜିଟା କୋଉ ଦିନ ରହୁ ବି କେମିତି ରହୁଚି ଆଉ ଟିକେ କହିଲୁ।
ଶୁଣେ ଆମ ଭୋଜି ହୋଉଛି ବର୍ତ୍ତମା ଆଶ୍ୱିନ ମାସ ସତର ତାରି ଆଉ ଆମ ସାଙ୍ଗମାନଙ୍କୁ ସମସ୍ତଙ୍କୁ ମୁଁ କହିଛି କି ଯେମିତି ହେଲେ ପନ୍ଦର ତାରିଖରେ ଆସିବ। ଫେମଲିକୁ ହେଲେ କଁ କହିଆ? ତ ଆଉ ଯଦି ହବ ତାହେଲେ ତମେ ଟିକେ ଆଗରୁ ମଧ୍ୟ ଆସିଲେ ହେବ। ଯେହେତୁ
କଁ କରିଆ ନିଜେ ତ
ଜଣଙ୍କୁ ଦେଇଦେଇଛି। ଆମର ଯୋଉ ବବୁଲ ଅଛି ତାକୁ ମୁଁ ଦେଇ ଦେଇଦେଇ ଇ ଚିତ୍ରାଳୟର କାମ। ସିଏ ଆସିବ ଟି? ଯେ ଧରିକି ସବୁ ବସେଇବ, ବୁଲେଇବ ସବୁ କରିବ। ଆଉ ଭୋଜି ଫୋଜି ଦାୟିତ୍ଵ ତ ମୁଁଁ ମୁ ଟେନସନ୍ ନେଇପାରିବି। ଏଁ ସେଥିପାଇଁ ସମସ୍ତଙ୍କୁ ଟିକେ କହିଛୁ ଆସିବ ବୋଲି ଆଉ।
ଆଚ୍ଛା ଆଚ୍ଛା, ତ ମୁଁ କହୁଥିଲି କି ଯିବି ହେଲେ ତମର ସେଇପଟେ ଫୁଣି ପ୍ରବଳରୁ ଅତି ପ୍ରବଳ ମେଘ ହଉଛି। ତ ମୁଁ କଣ ଭାବୁଛି କି ତମ ଭୋଜିଟାରେ ହେଇ ମେଘରେ କି ଛି ଅସୁବିଧା ହେଇପାରିବନି ତ?
ଭୋଜି ନାଁ ନାଁ ଏଇ ସେଇ ସତର ତାରିଖ ଆଡ଼େ ମେଘ ଆଉ ନାଇ। ଦେଖାଯାଉ କଁ ହଉଛି ମେଘ ହେଲେ ହେଲା ଆଉ। କିନ୍ତୁ ଭୋଜିରେ ଆମେ କଣ ସବୁ କରିବା? ହଁ। ହଁ ହଁ ହଁ ହଁ।
ଏଇକ୍ଷୁଣି
ଆବେ ଉ ଯେମତି ହେଲେ ତିନି ଚାର ଦିନ ଆଗରୁ ଆସିବାକୁ ପଡ଼ିବ ବୁଝିଲୁ? ନହେଲେ ମୁଁ ଏ ତା ସବୁ ସମ୍ଭାଳି ପାରିବିନି।
ଆରେ ହଁ ହଁ ଯିବି ହେଲେ ମୁଁ କହୁଥିଲି କି ସେ ମେଘ ଯୋଗୁ ଟିକେ ମୁଁ ଯା ତ୍ରା କଲାବେଳେ ଟିକେ ଅସୁବିଧା ହୋଇପାରିବ ଏବଂ ହେଇ କଁ କହିଲୁ ଆମର ଏଇପଟେ ତ ତମର ସେଇପଟେ ମେଘ ପବନ ହଉଚି ଆମର ଏପଟେ ଖାଲି ପବନ ହଉଛି ତ ସେ ତୁ ଆମର ଟ୍ରେନ୍ ର ଯାତାୟାତ କରିବା ପାଇଁ ଟିକେ ଟ୍ରେନ୍ ର ସମସ୍ୟା ରହିପାରିବ। ଏବଂ ଆମର ସେଇ ଯୋଉ ଏବଂ ଆମର ଏଇ ଟ୍ରେନ୍ ରେ ଯୋଉ ଯାଉଥିବା ଟିକଟ୍ ବି ସେଇଟା ବି ଦୁଇ ଗୁଣ ବ ବଢ଼ି ଯାଇଛି। ଟି ବାକି ଏମିତିରେ ବି ଆମର ଏଇ ପୋର୍ଟ୍ ରେ ବି ଟିକେ ବାରଣ ହୋଇଯାଇଛି କାର ନଈ ମେଘ ପବନ ଯୋଗୁ ତ ମୁଁ ଭାବୁଚି କେମିତି ଯିବି ତୁ ଟିକେ କହିଲୁ।
ଭାବୁଛି ତୁ ବାରଟା କେମିତି ହେଲେ ପଳେଇ ଆସେ। କାହିଁକିନା ତୁ ଯଉ ଆମର ବାଣ ଫାଣ ଅଛି ତୁ ସେଇ କଥା ବୁଝୁ। ହେଲା।
ଆରେ ଭାଇ ଆସି କଣ କରୁଚୁ ଟିକେ ଶୁ କା କଲା ନାଇଁ ମୁଁ ପଚାରଥିଲି କି ମୁଁ କେମିତି ଯିବି ଟ୍ରେନ ବନ୍ଦ ଅଛି। ଏବଂ ସେଇ ଆମର ଏର ଲାଇନ ବି ବନ୍ଦ ଅଛି ବସରେ ଗଲେ ଟିକ ଟିକେ ରିସ୍କ ହେଇପାରିବ ତ କେମିତି ଯିବି ଭାବୁଛି।
ଟ୍ରେନ କାହିଁକି ବନ୍ଦ ଅଛି ଯେ ଟ୍ରେନ ତ କେହି ବନ୍ଦ କରିପାରିବେନି କଣ ସମ୍ଭବ କଥା କହୁଛୁ। ନା ଆସିବାର ଗୋଟେ ଥର ନ ଆସିବାର ବାହାନା ବତଉଛୁ ମତେ?
ଆରେ ନାଇଁ ନାଇଁ କ କହିଲି ପରା ଏତେ ମାତ୍ରାରେ ପବନ ହଉଛି ଏହି ଟ୍ରାକ୍ ମଧ୍ୟ ଦେଖା ଯାଉନାହିଁ। ସେ ଟ୍ରାକରେ ଯୋଉ ଘର ଯାକ ମାନେ ଅଫିସର ମାନେ ରହିବା ପାଇଁ ଘର ହୋଇଥିଲା। ସେଇ ଘରର ଦୁଇ ଥଣ୍ଟ ଭାଙ୍ଗି ଯାଇଛି। ତ ସେଇଠି ସାଙ୍ଗେ ମାନେ କୋଉ ଅପରେଟ ତୁ ଏବେ କହିଲୁ ତ ଖାସ କରିକି ଆମର ସେଇ ବେଙ୍ଗାଲୋର ଟୁ ଓଡ଼ିଶା ମାନେ ଭୁବନେଶ୍ଵର। ସେଇ ଟ୍ରେନଟା ହିଁ ବନ୍ଦ ହୋଇଛି। ବାକି ଦୁଇ ତିନିଟା ଟ୍ରେନ ଚାଲି ପାରୁଛି ଆଉ ବେଶୀ ଚାଲୁନାହିଁ।
ହଁ ହଁ ହଉ ତାହେନେ ତୁ ତୁ ଗୋଟେ କାମ କର ଫାଷ୍ଟେ ତୁ ଫାଷ୍ଟ ବେଙ୍ଗାଲୋର ପଳେଇଆ ସେଇ ଠୁ ଆ ଆଉ ଗୋଟେ ଟ୍ରେନ ରେ ବସିବୁ ନବରଙ୍ଗପୁର ପଳେଇ ଆସିବୁ ହେଲା।
ତାପରେ ମୁଁ ଯାଇକି ତତେ ବସଷ୍ଟାଣ୍ଡରୁ ଆଣିବି ହେରି।
ଆହା ଯିବି ତ ବାଧ୍ୟ କହିଛୁ ଯଦି କଣ ନ ଯିବି କି କଲ୍ କରିକି ସାର୍ ଆହ କହିଲୁ ଆଇବୁ ବୋଲି। ସବୁ ଦାୟିତ୍ୱ ବି କହିଲୁ ତାହରେ ତୋ ଭାଇ କଣ ମୋ ଭାଇ ନାଇଁ ଭଳି ନାହିଁ। ବି ଯିବି ତ ବାଧ୍ୟ। ଖାଲି ଟିକେ ଗଲା ବେଳକୁ ଟିକେ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ ଆଉ।
ହେଲେ ତୁ ଶୁଣେ। ଆଜି ହଉଛି ଗୋଟେ ଆମର ପୂର୍ଣ୍ଣିମା ହେଲା ଆଜି। ତ ଆଜି କିଛି ହେଇପାରିବ ନାହିଁ। ହେଲେ ଆମର ଯୋଉ ଭୋଜି ଅଛି ସେଇଦିନ ତା ତିନି ଦିନ ପୂର୍ବରୁ ଆମେ ଗୋଟେ ମଟନ୍ ଫିଷ୍ଟ ଗୋଟ କରିବୁ ବୋଲି ଭାବୁଛି ସବୁ ସାଙ୍ଗ ସମସ୍ତେ ଆସିବେ ବୋଲି କହିଛନ୍ତି। ତୁ ବି ଯଦି ତିନି ଦିନ ଆଗରୁ ପଳେଇ ଆସିବୁ। ତାହେଲେ ବହୁତ ଭଲ ଖାଇବା ହବ ଆଉ ମୁଁ ସମସ୍ତଙ୍କ ପାଇଁ ଗେଷ୍ଟ ରୁମ୍ ବି ଦେଖିଦେଇଛି। ଆମର ଯେଉଁ ପାଖ ନରସିଂହ ହୋଟେଲ ସେଇଠି ସମସ୍ତେ ରହିବେ।
ଆରେ ମୁଁ କଣ କହୁଥିଲି କି ସେଇ ଯୋଉ ହୋଟେଲ ଫୋଟେଲ ଦେଖ ଛୁ ରାତି ପାିଲଲେ ତ ମୁଁ ସେଇ ହୋଟେଲ ମାନଙ୍କରେ ରହିକି ପୁରା ଜେଲରେ ରହିଲା ଭଳି ଲାଗୁଛି। ତ ତମର ଯଦି ସେ ଗାଁ ବାହାରେ ଫାର୍ମ ହାଉସଟା ଅଛି। ସେଇଠି ଟିକେ ରହିଲେ ଆମେ ଟିକେ ନେତର ନେଚର ସୌନ୍ଦର୍ଯ୍ୟକୁ ଅନୁଭବ କରିପାରିଥାନ୍ତେ। ଏବଂ ରହିବାକୁ ମଜା ବି ଲାଗିଥାନ୍ତା ଏକାଣିଆ ଘର। ରହିଲେ ଟିକେ ମଜା ଲାଗିଥାନ୍ତା। ବାକି ସବୁଦିନେ ସେଇ ହୋଟେଲରେ ରହି ରହି ଜେଲରେ ରହିଲା ଭଳି ଲାଗୁଛି ଆଉ।
ନାଁ ମୁଁ ବି ଭାବୁଥିଲି ଫାର୍ମ ହାଉସ ଟା ଠିକ୍ ହବଜେ ଘରେ କହିଲି ହେଲେ କୁଆଡୁ କେହି ପିଲା ଆସିବେ। ଆମ ହାଉସରେ ତ ସୁ ସୁବିଧା ହବନି ସମସ୍ତଙ୍କୁ ଜାଗା ହବନି। ତ ତୁ ହୋଟେଲରେ ନେଇଯା। ଆଉ ତୁ ଯଦି କହିବୁ ଫାର୍ମ ହାଉସ ତାହେଲେ ଫାର୍ମ ହାଉସ ଠୁ ବଢିଆ ଆଉ ହୋଟେଲ ରେ କଣ ହବ।
ଆରେ ହଁ ନାଇଁ ଏଇ ଯୋଉଟା ବି ଚଳିବ ହେଲେ ମୁଁ କହିଲି ପରା ସବୁଦିନ ହୋଟେଲରେ ରହୁଚି। ଟିକେ ଭଲ ଲାଗୁନି। ମାନେ ବାହାରକୁ ଯିବାକୁ ଇଚ୍ଛା ହଉନି ଆଉ ସେଇ ତମର ସେ ଫାର୍ମ ହାଉସ ମୁଁ ଗୋଟେ ଥର ଯାଇଥିଲି। ମାନେ ବହୁତ ବିରାଟ ବଡ କୂଅ ଅଛି। ତା ଟିକେ ପାଖକୁ ବଡ଼ ନଦୀଟେ ବି ଅଛି। ତ ଯୋଉଠି ଚାହିଁବା ସେଇଠି ଏଞ୍ଜୟ କରିପାରିବା। ସେଇ ଫାର୍ମ ହାଉସ ରେ ସବୁ ପ୍ରକାର ସୁବିଧା ଅଛି ଗୀତ ଠୁ ନେଇକି ପର୍ଯ୍ୟନ୍ତ ଅଛି। ତାପରେ ସେଇ ଫାର୍ମ ହାଉସ ର ଛାତ ଉପରେ ଚେୟାର ପକେଇ ବସିବାକୁ ମତେ ବହୁତ ମଜା ଲାଗେ। ତ ମୁଁ ଭାବିଥିଲି ସେଇଠି ହିଁ ରହିଯିବା ବୋଲି ଆଉ।
ହଁ ହଁ ନହେଲେ ସେଇଠି ତୁ ଯଦି କହିବୁ ସେଇଠି ରହିଯିବା ଆଉ ମୁଁ ସମସ୍ତଙ୍କୁ ସେଇଠି ଡାକିଦେବି ଆଉ। ଆଉ ତା ପାଖରେ ଗୋଟେ ଛୋଟୋ ଗୋଟେ ଅଛି ପଡିଆ ଭଳି ସେଇଠି ଆମେ ଭୋଜି ଭାତ ବି କରିକି ଖାଇବା ଆଉ ମଜା ମସ୍ ସ୍ତି ମଧ୍ୟ ସେଇଠି ହବ। ସେଇଠି ମୁଁ ଗୋଟେ ଆଜି ତାହେଲେ କହିକି ଜଣଙ୍କୁ ସେଇଠି ଗୋଟେ ପାଲ ବାନ୍ଧିକି ଗୋଟେ ମଞ୍ଚା ଭଳିଆ କରଦଉଚି। ହେଲା ତମେ ମାନେ ଆସିଲେ ସେ ଏଇଠି ବୁଲା ବୁଲି କରିବାକୁ ବି ଭଲ ହବ। ଆଉ ତୁ ଯୋଉ ତୋ କୁକୁର ବି ଆସିବନା ତୋ ସାଙ୍ଗେ?
ଆରେ ହଁ ମୁଁ କଣ କହୁଥିଲି କି ଏଇତ ଯିବ ମୋତେ ତ ଯିବ ହେଲେ କିନ୍ତୁ ମୁଁ କହୁଥିଲି ଯେ ତୁ ଯୋଉ ମଟନ ଫିଷ୍ଟଟା କରିବୁ ବୋଲି କହୁଚୁ ସେଇ ଘର ଉପରେ ହିଁ କରିଦେବା ଯେହେତୁ ଆମେ ଏଇ ଚୁଲିରେ କରିବାନି ଆମର ଏ ଲ ପି ଜି ସିଲିଣ୍ଡର ବା ଗ୍ୟାସ ରେ କରିବା। ତ ସେଇ ଛାତ ଉପରେ ହିଁ କରିଦବା ସେଇଠି ବସିଲେ ଯୋଉ ପ୍ରକାର ପ୍ରବ-ପବନ ହଉଛି ଭାଇ କହନା। ବହୁତ ମଜା ଲାଗୁଛି।
ଦେଖିବୁ କଣ ହଉଚି। ନା ତୁ ତ ଏବେ ଜାଣଥିବୁ ଏ ଲ ପି ଜି ର ଚାହିଦା ଭୁଲ୍ ଖୁବ ଅଧିକ ସେଥିପାଇଁ ଆମେ ଗୋଟେ ଗୋବର ଗ୍ୟାସ ରୁ ଗୋଟେ ଗ୍ୟାସ ବନେଇଛୁ ସେଇ ଏଥିରେ ଆମେ କରିବା ସେଇଟା ବହୁତ ସହଜ। ଗୋବର ତ ଏଇତ ଜଳିଲା ଆଉ ଆମ ଦେହ ପାଇଁ ବି ସ୍ୱାସ୍ଥ୍ୟ ପାଇଁ ବି ଭଲ। ଆଉ ଆମେ ମଟନ ସାଙ୍ଗକୁ ଗୋଟେ ଚିକେନ ପୋଡାଟେ କରିବା ବୁଝିଲେ ନା ନାଇଁ?
ଆରେ ହଁ ମୋର ତ ମନେ ନ ଥିଲା ଯେହେତୁ ତମର ଦୁଇ ଶହ ରୁ ତିନି ଶହ ଗାଈ ପାଖା ପାଖି ରହୁ ଛି ତ ସେଠୁ ତାଙ୍କ ଏ ଯୋଉ ସେଇ ଗୋବର ଏ ତାକୁ- ଖତ ଭଳି ତମେ ସେଇ ଯୋଉ ଆମର କୂଅ ମାନେ ଗଭୀର କୂଅ ଭିତରେ ର ଖୁଚ ସେଠି ଗୋଟେ କଣ ପାଲ ଟାଇପି ର ଟାୟାର ଟା ଘୋଡେଇକି ରଖୁଛ ସେଇଠୁ ଯୋଉ ସେଇ ପାଇପି ଅଛି ସେଇଠୁ ହିଁ ସେ ଆମର ଏ ଲ ପି ଜି ଗ୍ୟାସ ଜେନେରେଟେଡ୍ ହଉଛି ନା?
ହଁ ହଁ ତୁ କଣ ଆସିକି ଦେଖିଥିଲୁ ନା କଣ ପୁରା ଦେଖିଲା ଭଳି କହୁଚୁ ନା ଆଉ କାହାର କୋଉଠି ଦେଖିଛୁ?
ଆରେ ନାଇଁ ଆରଥରକ ଯାଇଥିଲି ପୂର୍ବ ଥର ତମ ଘରକୁ ବୁଲିବା ପାଇଁ। ତୁ ତ ନ ଥିଲୁ। କିନ୍ତୁ ତୋ ଭାଇ ଥିଲେ ତୋ ଭାଇକି ମୁଁ ଟିକେ କହିଥିଲି ଆଉ ତମ ଗାଁ ରେ କଣ କଣ ଭଲ ଛି କେ ଦେଖାଅ ବୋଲି ସେ ସଜେସନ କରଥିଲେ କି ଫାଷ୍ଟେ ଚାଲ ଆମ ଫାର୍ମ ହାଉସ ଦେଖିବୁ। ମାନେ ଆଦନିକଠୁ ନେଇକି ଟେକ୍ନୋଲୋଜି ସବୁ ସେଇଥିରେ ପରିପୂର୍ଣ ହେଇକିରି ଅଛି। ତ ମୁଁ ଯାଇକି ଟିକେ ବୁଲାବୁଲି କରିକି ଆସିଥିଲି ଆଉ।
ଓହୋ ତୁ ତାହେଲେ ଦେଖିଛୁ ନା ତ କାମ କରେ ତୁ ତମର ଯୋଉ ଯୋଉ ଅଛି ଖାସି ଛେଳି ଗାଁରୁ ଖାସି ଛେଳି ଅପେକ୍ଷା ଆଉ କୋଉଠି ମିଳିବ। ଟିକେ ଖାସି ଛେଳି ଟିକେ ଗାଁରୁ ନେଇଆସିବ ତାହେଲେ ଆମ ପାଇଁ ବହୁତ ବଢିଆ ହବ। ଖାସିଟା ଦେଶୀଠୁ ଖାସିଟା ବହୁତ ମଜା ଲାଗେ ଖାଇବାରେ।
ହ ଆରେ ମୁଁ କହୁଥିଲି କି ନେଲା ବେଳକୁ ଟିକେ ଟାଇମ ହେଇଯିବ ମଟନ୍ ଟା ବି ଖରାପ ହେଇପାରେ। ତ ମୁଁ ଭାବୁଥିଲି ଆମର ତ ସେଇ ସମେଠୁ ଡାକିଛୁ। ସେଇ ସମିର କୁ କହିବା ସେଇ ମଟନ ଟା ଗୋଟା ମଟନ ନେଇଯାଇ ଯିବି ସେଇ କେଳେଇ ଦବ ସେଇ ନିଜେ କରିବ ଆଉ ତୁ ମ ସମିରକୁ ଡାକିଛୁ ତ।
ବାସ୍ ବାସ୍ ସେଇଟା ହିଁ ଭଲ ହବ। ସମୀରକୁ ମୁଁ କହି ଦେଇଛିି ଯେହେତୁ ତାଙ୍କର ସମୀର ଡିଜେ। ସିଏ ତ ନିହାତି ଆସିବ ଆଉ ଆମର ଯୋଉ। ବବୁଲ ତାକୁ ମୁଁ କହିଦେଇଛି ଗୋଟେ ପଟେ ସମ୍ଭାଳିବ। ଭୋଜି ପଟଟା ସିଏ ସମାଳିବ ଆଉ ସମୀରକୁ କହିଛି ବାହାଘର ସାଇଟ ଟା ସିଏ ସମ୍ଭାଳିବ। ସମୀର ବି ଆସିବ ସମୀର ତ ଆଗକୁ ଆସୁଛି ଆହୁରି। ତ ସମୀରକୁ ତୁ ଯଦି ହବ ଆଗୁଆ ଦି ଚାରି ଦିନ ଆଗରୁ ମଟନ ଟା ଦେଇଦେ। ସେ ନେଇକି ଆସିବା ଆମେ ଏଇଠି କଟାକଟି କରିବା ଆଉ।
ଆରେ ମୁଁ ସେଇ ଆମର ହି ଯୋଉ ଇନଷ୍ଟା ଗ୍ରାମରେ ରିଲସ ମାନେ ଆସିଥାଉଛି। ମୁଁ ସେଠି ଦେଖୁଥାଉଛି ପ୍ରାୟତଃ ଆମର ସେଇ ପଲସାର ଟାଉନ ରେ। କଣ ନିଆତି ଡିଜେ ମାନେ ଆମ ବାବୁଲଙ୍କ ବାବାଙ୍କ ଡିଜେ। ମାନେ ବହୁତ ମାର୍କେଟ ଘାଣ୍ଟିଲା ଭଳି କରୁଛି ମାନେ। ଯୋଉ ରିଲସ୍ ଟେକିବି ଦୁଇ ତିନି ରିଲସ ଭିତରେ ତାର ସେ ଡିଜି ସାଉଣ୍ଡ ଚର୍ଚ୍ଚା ହଉଥିବ। ତ ସେଇ କଣ ଭଲ ସାଉଣ୍ଡ କରାଉଛି କି?
ସେ ଭଲ ସାଉଣ୍ଡ କରଉଛି ଯେ ସେ କହିଲା ମୋତେ ‌। ତମ ସେଠିକି ଯଦି ଯିବି ତିରିଶ ରୁ ପଚାଶ ହଜାର ଟଙ୍କା ନେବି। କହିଲି ବାପ ତୁ କାହାର ନବୁ ଆମର ଆଉ ଏତେ ହେଲେ ହବନି। ସେ କଇଲା ହଁ ହଉ ତତେ ମଜାରେ କହୁଥିଲି ପନ୍ଦର ହଜାରରେ ଫାଇନାଲ କରକି ଆଣିବି। ସିଏ କିନ୍ତୁ ଅଲଗା ଲୋକମାନାନଙ୍କର ମୁଁ ଶୁଣ ଗୋଟେ ଦେଖିଥିଲି ତମର ସେପଟେ ପୋଲସରା ବୋଲି ଗୋଟେ ଗାଁ ରେ। ସେ ଅଲଗା ଲୋକର କରେଇଲା ତାଠୁ ନେଲା ଚାଳିଶ ରୁ ପଇଁଚାଳିଶ ହଜାର ଟଙ୍କା। ମୁଁ କହିଲି ପନ୍ଦର ହଜାର ନହେଲେ। ତୁ ତିରିଶ ହଜାର ନେ ହେଲା କିନ୍ତୁ ଟିକେ ଭଲସେ ଡିଜେ ଫିଜେ ଆଣିବୁ ଯେମତି ପ୍ରୋସେସନ ଟା। ଟା ଗୋଟେ କରିବ କାହିଁକି ନା ବାହାଘର ଥରେ ହିଁ ଆସେ। ଆଉ ଆଗକୁ ଆସିବନି କେବେ ନା କଣ।
ଆରେ ତୁ ଚିନ୍ତିତ ହେନା ତାକୁ ମୁଁ ଯଦି କହିବି ସେଇ ପନ୍ଦର ହଜାର ବି ନେବ ନାହିଁ। କାରଣ ତୁ ଖାଲି ତାକୁ କଲ କରିକି କହିବୁ କି ଦୀପକ ଭାଇ ମତେ କହିଛନ୍ତି କି। ତମ ଡିଜେ ଟାକୁ କରିବା ପାଇଁ ତ ସେଇ ଶୁଣିଲେ କହିବ କି ଫ୍ରି ରେ ବି କରି ଦେବ କିନ୍ତୁ ଆମେ ଏତେ ମଧ୍ୟ ନାହିଁ ଯେ ଫ୍ରିରେ ନେଇ ରଖିଦବା। ଯେହେତୁ ସାଙ୍ଗସାଥି ସେଇ ବି ଗୋଟେ ବେପାରରେ କରୁଛି ତ ତାକୁ ଯାହାହେଲେ ପାଞ୍ଚ ଦଶ ଆମେ ଦବା ନା।
ଜେ। ତୁ ଜାଣି ଥିବୁ ମୁଁ ତତେ ପନ୍ଦର ହଜାର ଦିଅ ମୁଁ କହିଦେବି ମୁଁ କହିଲି ନାଇଁ ତୁ ବି ଏବେ ତ ଜାଣିଛୁ ପେଟ ଟ୍ରୋଲ ଡିଜେଲ ର ଅଧିକ ରେଟ ମୁଁ କହିଲି ନେ ତୁ ତିରିଶ ହଜାର ନେ ତିରିଶ ହଜର ରେ ଫାଇନାଲସ। କରେ ଆଉ ସେ କହିଲା ହଉ କିଛି ଅସୁବିଧା ନାହିଁ। ମୁଁ ଆଉ ତିନି ଚାରି ଦିନ ଆଗରୁ ଯାଇକି ସବୁେ ଫେଣ୍ଡ ବାଡେଇକି ସାଇଜ। କରିଦେବି ଆଉ ଆଉ ସେଇଦିନ ଆମକୁ କିଛି ଅସୁବିଧା ହବନି।
ଆରେ ମୁଁ କହୁଥିଲି କି ଯେମିତି ଜାଣିଛୁ ମୁଁ ଡଡିୁଟି କି ଯିବି। ଟାଇମ ବି ହେଲାଣି ତାହେଲେ ମୁଁ ରହୁଛି ଆଉ।
ହଁ ହଉ ଆଉ ପଛେ କଥା ହବା।